ହେଲୋ।
ହୁଁ।
କଣ କରୁଛ?
ହୁଁ। ଏ ଏଇଠି ଶୋଇଛି ଆଉ।
ଖାଇସାରିଲଣି? ମୁଁ ଏଇଠି ବସିଛି ଆଉ। ଖା ଖାଇସାରିଲଣି? ହଁ ଆମର ଖିଆପିଆ ସରିଲାଣି।
ହୁଁ କଣ ଖାଇଲୁ?
ଉନ୍ ରୁଟି, ସାଧା ତଡ଼କା। ଗୁରୁବାର ଖାଏନିିତ ଆମିଷ। ସାଧା ଲୋକ ମୁଁ ସୋମବାର, ଗୁରୁବାର ଶନିବାର ସାଧା ଖାଏ। ଆମଷ ଖାଏନି।
ହୁଁ ହଁ ପା ଆମର ବି ସେୟା।
ହଁ। ଆଉ
ଆଉ କଣ ନାଇଁ ମୁଁ ଏଇ ଫୋନ କରିଥିଲି ମୁଁ କହିଲି ତମ ଗାଁ ରେ ସବୁ କଣ କଣ ଏମିତି କଣ ପୂଜା ପର୍ବ ହୁଏ?
ଆମ ଗାଁରେ ବା ଏ ଚାଳିଶା ହୁଏ ଆମ ଗାଁରେ ଚାଳିଶା ଯାତ୍ରା ହୁଏ ଏମିତି ଆଉ। ହଁ।
ଚାଳିଶା ମାନେ ହନୁମାନ ଚାଳିଶା?
ହଁ ହନୁମାନ ଚାଳିଶାଟା ଆମର ପୁରା ପ୍ରସିଦ୍ଧ। ବହୁତ ବର୍ଷ ହେଲାଣି ହେଉଛି କମ ସେ କମ ପଇଁତିରିଶ ବର୍ଷ ହେଇଗଲା। ତ ଆମ ଆଗରୁ ଆଗରୁବି ଏବେ ସମସ୍ତେ କଲେଣି। ମୋ ଆଗରୁ କେହି କରୁନଥିଲେ। ହନୁମାନ ଚାଳିସା ପାଠଟା ଛୋଟ ନୁହଁ ଅ ଚଦ ତ ଚାଳିଶ ଏବେ ତ ସ୍ତ୍ରୀ ଲୋକମାନେ ମାନେ ଏବେ ସ୍ତ୍ରୀ ଲୋକମାନେ କଳସ ବୁଡେଇ ଦେଉଛନ୍ତି ଆକ୍ଚୁ ଲି ପୁରୁଷ ପିଲାମାନେ ବୁଡ଼େଇବା କଥା। ତାପରେ ଆମର କେମିତି ହୁଏ କଣ?
ହୁ।
ଆମର ପଣା ସଂକ୍ରାନ୍ତି ଦିନ ଆରମ୍ଭ ହୁଏ। ପଣା ସଂକ୍ରାନ୍ତି ଏ ଦିନ ଆରମ୍ଭ ହୁଏ ପଣା ସଂକ୍ରାନ୍ତି ଦିଇ ଚାରି ଦିନ ଆଗରୁ ମାନେ ଆମ ଗାଁରେ ଡକା ହୁଏ ସମସ୍ତେ ଆସନ୍ତି ଗୋଟିଏ ଜାଗାରେ ବୈଠକ ହୁଏ। ବୈଠକରେ ସବୁ କେମିତି କଣ? କରାହେବ। କେଉଁଠି କଣ ଆସିବ ସବୁ ଆୟୋଜନ ହୋଇକିରି ରେଡ଼ି ହେବ ତାପରେ ଆମର ଟେଣ୍ଡ ସବୁ ଆସିକି ବାଡ଼ିଆ ହବ ତାପରେ ପଣା ସଂକ୍ରାନ୍ତି ଦିନ ଯାହା ଠାକୁରଙ୍କର
ମନ୍ଦିର ଧୁଆଧୁଇ କଲର ହେଇକି ସଜାସଜି ହବ। ଆମର ଯଜ୍ଞ କୁଣ୍ଡ ଗୋଟେ ହୁଏ। ଯଜ୍ଞ କୁଣ୍ଡ ସଜା ହୁଏ ଗାଁରେ ସମେସ୍ତ ରୁହନ୍ତି। ଆ ପୁରା ଗାଁ ଦାଣ୍ଡ ଗୋଟେ ଖୁସିର ଆଉ ଗାଁ ସବୁ ସଫା କରିକିନି ବି ପୁରା ଦି ଦିନ ଲାଗି କିି ସବୁ ରେଡ଼ି କରିବି ଖନ୍ଦାଶାଳ ହେବ ରୋଷେଇ ହେବା ପାଇଁ ରେଡ଼ି ହେଇଗଲା। ପଣା ସଂକ୍ରାନ୍ତି ଦିନ ପାଞ୍ଚଟା ଛଅଟା ବେଳକୁ କଳସ ଯାତ୍ରା ହେବ।
ହୁଁ ପଣା ସଂକ୍ରାନ୍ତି ମାନେ ଯୋଉଟା ଏପ୍ରିଲ ମାସରେ ପଡେ ବଡ ସଂକ୍ରାନ୍ତି ଟା।
ହଁ ଏବେ ଦୁଇ ମାସ ତଳେ ଗଲା ଆମର ଆପଣ କହିଥିଲେ ତ ମୁଁ ଡାକିଥାନ୍ତି ଆସିଥାନ୍ତେ ବୁଲିକି ଯାଇଥାନ୍ତେ ଆପଣ ସେତେବେଳେ କୁଆଡେ ବାହାରୁକୁ ଯାଇଥିଲେ। ନାଁ ଆପଣ ନଥିଲେ ଓଡ଼ିଶା ବାହାରୁ ଗୋଟେ କଣ କାମରେ ଯାଇଥିଲେ ମୁଁ ବି ଫୋନ୍ କରିଥିଲି। ଡାକିଥାନ୍ତି ହଁ ହଁ ଆପଣ ନଥିଲେ ଓଡିଶାରେ। ତାପରେ ଏମିତି ହେଇକି ହ କଳସଯାତ୍ରା ହୁଏ କଳସଯାତ୍ରାରେ ବାଣ ଫାଣ ଫୁଟେ ତାପରେ ଆମର ସବୁ ପିଲାମାନେ କଳସ ନେଇକି ଯାଆନ୍ତି ସମସ୍ତଙ୍କ ଘରୁ ଜଣେ ଜଣେ କଳସ ନେବେ। ତାଙ୍କର ପୁରା ସ୍ଵତନ୍ତ୍ର ର ଅଲଗା ଡ୍ରେସ ଥିବ ହଳଦିଆ ର ମାନେ ଡ୍ରେସ ନାହିଁ ହଳଦୀଆ ର ଲୁଗା ପିନ୍ଧିଥିବେ ଗାମୁଛା ବୁଝିଲେ କି? ପିନ୍ଧିକି ତାପରେ ଆମର ପୁରା ବ୍ୟାଣ୍ଡ ପାର୍ଟି ହେଉ କୀର୍ତ୍ତନ ହୋଇକି ପୁରା ବାଜିକି ବାଣ ଫୁଟିକି ପୁରା ଆମର ଗାଁ ପାଖରୁ ଦେଢ଼ କିଲୋମିଟର ଆମର ଅଛି ନଈ।
ହୁଁ ଯୋଉ ତମ ଘର ପାଖ ନଈ ଟା।
ହଁ ସେଠୁ ଆମର ପ୍ରସେସନ୍ କରିକରି ସେଠୁ ଆମ ଗାଁରୁ ଆମେ ଏ ଯିବୁ। ଯାଇକି ସେଠି ନଈ କୂଳରେ ନନା ଯାଇଥିବେ। ନନା ସବୁ ତାଙ୍କର ପୁରା ଘଣ୍ଟାଟେ ପୂଜା ହେବ ସେଠି। ପୂଜା ହେଇକି ସବୁ କଳସ ଥଇବେ। ଅମ୍ କଳସ ଧରୀ ବସିବେ ନନା ପୂଜା କରିବେ ପୂଜା ସରିଲା ପରେ ଯୋଉଗୋଟେ ଘଟ କଳସ ଥାଏ। ମାନେ ଯିଏ କର୍ତ୍ତା ହେଇଥିବ କର୍ତ୍ତା ଗୋଟେ ବଡ଼ କଳସ ନେଇଥିବା ହଁ। ତୋ ଠୁ ବଡ଼ ସେଇଟା ଯୋଉଟା ଯଜ୍ଞ ପାଖରେ ବସେ ବୁଝିଲ କି?
ହୁଁ ହୁଁ।
କର୍ତ୍ତା ବସିକି ତା ନିତ୍ୟ କର୍ମ ସାରିଲା ପରେ ଆଉ ବାକି ଯୋଉମାନେ ସେମାନେ ଯାଇକିରି ସି ବୁଡ଼ ପକେଇକି କଳସ ନେଇ ଧୋଇକି ସିନ୍ଦୁର ଲଗେଇକି କଳସ ଆଣିକିରି ଥୋଇବେ। ପୁଣି କଳସ ଘଟ କଳସ ସହିତ ସବୁ ପୂଜା ହବ ସିନ୍ଦିୁର ଲାଗିକିରି ଛିଟ ବନ୍ଧା ହେବ। ତାପରେ ସେପୂଜା ହବ ହେଲା ପରେ ସବୁ ଗୋଟି ଗୋଟିକି ଆସିବେ ତା ଧିରେ ଦୁଇ ଜଣ ଧୋତି ଆମର ଯୋଉ ନୁହେଁକି? ଆଗରେ ଜଣେ ପଛରେ ଜଣେ ତା ଭିତରେ ସମସ୍ତେ ପଶିବେ, ଆଗରେ ଜଣେ ପାଣି ଛିଞ୍ଚି ଛିଞ୍ଚି ଆସିବ ପୁଣି ଯେମିତି ଯାଇଥିଲ ପ୍ରଶେଷନ କରି ସେମିତି ଆସିବେ। ଗାଁ ରେ ଯୋଉଠି ଗୋଟେ ଗୋଟେ ଆମର ମାନେ ମନ୍ଦିର ସବୁ ଅଲଗା ଅଲଗା ଦେବାଦେବୀ ଅଛନ୍ତି।
ହୁଁ ଏ ଗ୍ରାମ ଦେବୀ ଘରିକା ଯୋ ଯେମିତି ଥାନ୍ତି।
କଳସ ଥୁଆ ହବ ମାନେ ଗାଁରେ କଳସ ବସିଲା ବଣ ନାଁ ଭଜାଭଜି କିଛି କରିପାରିବେ ସଫାସଫି କୌଣସି କାମ କରିବେନି ଯେ ଯେପର୍ଯ୍ୟନ୍ତ କଳସ ଯୋଉ ଦିଇ ଦିନି ବସିଥିବ ହ୍ୟାଲୋ?
ହଁ ହଁ।
ତାପରେ କଳସ ବସିଲା ତାପରେ ଘ ଛୋଟ କଳସ ଯୋଉଟା ସେଇଟା ଆସି ଆମ ଯଜ୍ଞ ମଣ୍ଡପ ପାଖରେ ବସିବ। ଆଉ ଦିଇଟା କଳସ ବସିବ ହନୁମାନ ପାଖରେ। ତାପରେ ଆମର ଠିକି ଶହେ ଆଠେ ନାମ ଯଜ୍ଞ ଧରା ହୁଏ।
ହଁ ହଁ ହଁ ହଁ।
ତି ଏ ଭୋର ଚାରିଟାରୁ ଆରମ୍ଭ ହେବ। ଜଷ୍ଟା ହଁ ଟିକିଏ ଆରମ୍ଭ କରି ରଖିଦେବେ ତାପରେ ଭୋର ଚାରିଟାରୁ ହନୁମାନ ଚାଳିଶା ଯେମିତି ଶହେରୁ ଏକରୁ ଶହେ ଆଠ ଯାଏ ଲେଖାହେଇଥିବ ଥରେ ବୋଲାସରିବ ଟିକ୍ ମରା ହେବ ଦିଥର ଟିକ୍। ଏମିତି ବୋଲା ହବ ତାପରେ ବାହାରୁ ବି ଆସନ୍ତି ହାରମୋନିୟମ୍। ହାରମୋନିୟମ ନେଇକି ପୁରା ପୁରା ମାନେ ବାଜା ସହିତ ପୁରା ହନୁମାନ ଚାଳିଶାଟା ପୁରା ମାନେ ସୁରରେ ବଜା ବଢ଼ିଆ ଲାଗେ। ଅଁ ଅଁ ତା ପରଦିନ ଦିନସ ଦିନସାରା ପୁରା ହନୁମାନ ଚାଳିଶା ବୋଲା ଚାଲିବ। ବୁଝିଲେକି ଦିନ ସାରା ବୋଲା ଚାଲିବ ତାପରେ ସେଇଠୁ ଆମର ମୋ ଯୋଉ ଲଞ୍ଚ ଟା ମାନେ ଯୋଉଟା ମାନେ ମଧ୍ୟାହ୍ନ ଭୋଜନ ଯୋଉଟା? ସେଇଟା ଆମର ରୋଷେଇବାସ ହୁଏ, ହଁ। ଖରାବଳ ଖାଇବାଟା ହୁଏ ଆମ ଗାଁ ଲୋକ ଖାଆନ୍ତି ସବୁ। ପୁରୁଷ ସ୍ତ୍ରୀ ଲୋକ ସମସ୍ତେ ଖାଇବେ ଯେ ବୁଲିବା ଆସିଥିବେ। ତାପରେ ଦିନସାରା ଚାଲିବ ଚାଲିବ ଚାରିଟା ପାଞ୍ଚଟା ବେଳକୁ ସେଇଟା ଶହେ ଆଠ ନାମ ଯଜ୍ଞ ସରିଲା ପରେ
ହୁଁ କ ମାନେ ଗୋଟେ ଦିନରେ ସରିଯାଏ?
ହଁ ଦି ଦିନି ଧର ପଣା ସଂକ୍ରାନ୍ତିି ଦିନ ସନ୍ଧ୍ୟାବେଳୁକୁ ଆଉ ତଳସାହି ଗୋଟେ ଦିନ
ହୁଁ।
ହଁ ତାପରେ ସେଠୁ ଯଜ୍ଞ ଆରମ୍ଭ ହବ ଯଜ୍ଞ ଠିକି ଚାରିଟା ବେଳକୁ ପାଞ୍ଚଟା ନାଇଁ ସନ୍ଧ୍ୟା ଛଅ ଟା ସନ୍ଧ୍ୟା ଛଅଟା ବେଳୁ ଯଜ୍ଞ ଆରମ୍ଭ ହବ, ଆରମ୍ଭ ହେଲା ପରେ ଆ କମ୍ ସେ କମ୍ ଚାରି, ପାଞ୍ଚ, ଲିଟର ଘିଅ ପୋଡ଼ା ହବ। ଘିଅ ଦାତାମାନେ ଦିଅନ୍ତି। ହଁ। ପୁରା ଯଜ୍ଞ ଚାଲିବ ହଁ ମାନସିକ ପୂରଣ ହୁଏ ମାନସିକ ବହୁତ ହଁ ଅ ଘିଅ ପୋଡା ହବ ପୁରା ଜ ହଁ ପୁରା ଯଜ୍ଞ ହବ ଚାଲିବ ଯଜ୍ଞ ଆଉ ଘିଅ ନଡ଼ିଆ ସବୁ ପୋଡ଼ା ହେଇ କିରି ଯଜ୍ଞ ସରିଲା ବେଳକୁ ହେଇଯିବ ସାତ୍ ଆଠଟା ଭଳିଆ ବହୁତ ଲୋକ ଆସନ୍ତି ଯଜ୍ଞ ଦେଖ ଯେଉଁ ଲୋକ ଆସନ୍ତି ନା ସବୁ ପ୍ରସାଦ ହେଇଥାଏ ଭାତ ଟା ସବୁ ତ ଅରୁଆ ଭଲ ଆଇଟମ୍ ସବୁ ହୁଏ ଉୁଁ
ହୁଁ ଆ ମୁଁ ତ ଜାଣିନଥିଲି ପରେ ମତେ ପିଲା ମାନେ ତମେ ଫୋନ କରିଥିଲ, ତାପରେ ତମକୁ ତ- ଫୋନ କଲାରୁ ତମେ ଆଉ ଉଠେଇଲନି ମୁଁ ପିଲାଙ୍କୁ ପଚାରିଲାକୁ ଏମିତି ଯଜ୍ଞ ଫଜ୍ଞ ଥିଲା ତ ମୁଁ କହିଲି ଓ ହୋ କେମିତି କଣ ହ ଏଇଟା କଣ ମୁଁ ତ ଆଉ ଜାଣିନି ସେଥିପାଇଁ ପଚାରିଲି ଆଉ।
ସେଇଟା ସେତିକି ନାହିଁ ସିଏ ପୁନା ଆରତି ସରିଲା ତାପରେ ଭୋଜି ଖାଇଲେ ସେଦିନ ସଲା। ସେଦିନ ଆମର କୁହେ ଆମ ପାଖ ଗାଁରେ ଆଉ ଗୋଟେ ଗାଁରେ ସେଦିନ ମାନେ ତାଙ୍କର ବାର ଘଣ୍ଟା ହୁଏ। ହେଲା କିି ତାଙ୍କର ସେଦିନ ବାରଟା ବେଳକୁ ତାଙ୍କର ସରିଯାଏ। ତାଙ୍କର ସେଇ ଦିନରେ ତାଙ୍କର ଅ ଯୋଉ ରାମଲୀଳା ଜାଣିଥିବେ ଆମର ରାମଲୀଳା ହୁଏ କୋଉଠି ଯାତ୍ରା ହୁଏ କିନ୍ତୁ ଆମ୍ ହଁ ହଁ ରାମାୟଣ ଯୋଉ ସାତ ଖଣ୍ଡ ତା ଦେହରେ ଗୋ ଟେ ଖଣ୍ଡ ଦେଖ ଆଉ ସେ ପାଖ ଗାଁରେ ରାମାୟଣ ଛୋଟ ପିଲା କରନ୍ତି। ଛୋଟ ପିଲା ହେଇଥିବେ ଟ୍ୟୁନିଂ ବାଜିବ ସେ ଭଲ ଲାଗେ ଏଠିକି ଆମେ ଦେଖିବାକୁ ଯାଉ। ଆମେ କଣ କରୁ ଆମର ଏଠି ଭୋଜି ସାରିଲା। ଆମ ଭୋଜି ଖାଇ ଦେଇକି ଚାଲୁ ଆଠଟା ବେଳକୁ ସନ୍ଧ୍ୟା ଆଟା ଲୁ ଯାଇକି ଦେଖିକି ଆସୁ ସେଠି ତାପର ଦିନ ଆମ ଆମ ଗାଁରେ ରାମ ଲୀଳା ହୁଏ ଦି ଦିନି। ଦିନେ ଦି ଦିନ ତିନି ଦିନ ଏଁ ହଁ ଆମର ପାଟି ଆସିବ ତା ପଦିନ ସ
ସେଟା ଦେଖିବା ପାଇଁ ଭଲ ଲାଗେନି କି?
ହଁ ଆମର ମାନେ ଏ ସେ ସେ ତା ପରଦିନ ସକାଳେ ସବୁ କଲେକ୍ସନ୍ ଯେତିକି ହେଇଥିବ ସବୁ ହିସାବ ହୁଏ ଗାଁରେ ବସିବେ ସମସ୍ତେ। ଯେତେ ହେଇଥିବ ଯଦି କମ ହେଲା କିଏ ଦେଲେ ପୁଣି ଦେଇକିରି ଆମର ସନ୍ଧ୍ୟା ଅଳୁକୁ ତା ପରଦିନ
ହୁଁ।
ଚଉଠୁ ରାମାୟଣ ଡକା ହବ ହୁଟୁ ଦି ଦିନି ରାମାୟଣ ପୁରା ହବ। ରାମଣ ହେଇ ଦି ଦିନି ପରେ ସରିବ ତାପରେ ତିନି ଦିନ ବେଳୁ ଆମର ପଙ୍କୁଆଣି ହୁଏ ମାନେ ଏଁ ଆଁ ଧର ଅ ବ ବାର ମାନେ ଧର ସୋମବାରେ ହଉ କି ମଙ୍ଗଳବାରେ ହଉ ବାର ଦେଖିକି ଆମ ଗାଁରେ ଭୋଜି ଛୋଟ ମାନେ ଆମିଷ ଭୋଜି ଗୋଟେ ହୁଏ ପଙ୍କୁଆଣୀ କହନ୍ତି। ତେରସ୍ପଟ୍ ଲଗେ
ହୁଁ ହୁଁ ହୁଁ ତ ବଢ଼ିଆ କଥାଟା ଶିଖିବାକୁ ମିଳୁଚି ଏଇଟା ଭଲ କଥାଟା ଏଇଟା।
ଗାଁରେ ଗୋଟେ ଆମର ପରମ୍ପରା ରହିଯାଇଚି ଆ ହଉ।
ହୁଁ ନାଇଁ ଗାଁର ଏଇ ତ ସବୁ ପରମ୍ପରା ଭୋଉତ୍ ବଢ଼ିଆ ଲାଗିବ।
ହୁଁ ହଉ ମୁଁ ର ଖୁଚି ଆଉ।
ଓହୋ ଠିକ୍ ଅଛି ମୋର ଗୋଟେ କଲ୍ ଆସୁଚି ମୁଁ ତମ ସହିତ ପରେ କଥା ହେବି ଆଁ।
ଥା ହୁଅନ୍ତୁ ମୁଁ ବି ରଖୁଚି।
ହ ହଉ।